ସିଏ ହବ ସିଏ ନିଶ୍ଚିତ ହବ। ହ୍ୟାଲୋ।
ହୁଁ।
ହଁ ସାଙ୍ଗ କଣ କରୁଚୁ।
ଏ ଏଇଠି ବସିଥିଲି ତୁ?
ମୁଁ ବି ଏଇ ବସିଥିଲି ଏଇନା ବାହାରେ ବସିଥିଲି ଘରକୁ ଆସିଲି ଆଉ।
ଓହୋ।
କଲି ଲଗେଇନି କେତେ ଦିନ ହେଲାଣି ଲଗେଇ ଦିଏ ଟିକେ ଆଉ।
ହଁ କରିନଥିଲୁ ତ କାଇଁ କେତେଦିନ ହେଲା ଆଉ।
ହଁ ଆଉ ଖରା କେନ୍ତି ହୋଉଚି ସିଆଡ଼େ?
ଖରା ତ ପ୍ରବଳ ଆଉ କଣ କହିବି ଖରା ବିଷୟରେ। ଏତେ ଜୋରେ ହୋଉଚି ଘ ହଁ ବର୍ଷା ଏବେ ଆଜି ଟିକେ ହେଇଛି ଆଜି ଟିକେ ଥଣ୍ଡା ଲାଗୁଛି ନହେଲେ ଦି ଦିନ ହେଲା ଜୋରେ ଗରମ ହୋଉଥିଲା।
ଓ ହଁ ଆ ଦେହପା ଭଲ ଅଛି?
ହଁ ଭଲ ଅଛି ତୋର ଭଲ ଅଛି?
ହଁ ଭଲ ଅଛି।
ଆ ତମ ଆଡ଼େ କେମି ଖରା ହୋଉଚି?
ହଁ ଆମ ଆଡ଼େ ତ ସେନ୍ତି ଜୋରେ ପୁରା ଗରମ ହୋଉଚି ମାନେ ଯେମିତି ପୁରା ନିଆଁ ବର୍ଷୁଛି ଆଉ।
ହୁଁ।
ଯେମିତି ନିଆଁ ବର୍ଷିଲେ ଯେମିତି କାହାର ବର୍ଷା ହୁଏ ଆମର ମାନେ ଯେମିତି ନିଆଁର ବର୍ଷା ହଉଚି। ଏନ ସବୁ ହୋଉଚି ଆଉ ବର୍ଷା ତ ଉଠଉଛି ଇଆଡ଼େ ଦଶ ବାର ଦିନ ହେଲାଣି କିନ୍ତୁ ବର୍ଷା ହୋଉନି ଯାହା ପ ମାନେ ଅଧିକ ଗରମ ସେଇଥିପାଇଁ ଆଉ।
ହଁ ହଁ ବର୍ଷା ଦେଖୁନୁ ଏଇ ଯୋଉ ଖରା ଦେଖୁନୁ କେଡ଼େ ଜୋରେ ହୋଉଚି।
ହଁ ପା ସେ ସିନା ଟିକେ ବର୍ଷା ହେଲେ ଖରାଟା କମିଯାଆନ୍ତା ସେ ଅଧିକ ଜୋରେ ବ ଯୋଉ ମାନେ ବର୍ଷା ଉଠଉଛି କିନ୍ତୁ ହୋଉନି ଖାଲି ପବନ ଦେଇ ଦେଇକି ପଳଉଛି ଯେ ସେଇଥିପାଇଁ ଗରମ ହୋଉଚି ଅଧିକ।
ହୁଁ।
ଆଉ ତମ ଆଡ଼େ ରଜ ସିଆଡ଼େ କଣ ହୋଉଚି ଏଥର?
ହଁ ଆମର ଏମିତି ରଜ ତ ଏନ୍ତି ମାନେ ବେଶୀ ବଡ଼ ଆକାରରେ ଏମତି ହୋଉନି ଏମିତି ଛୋଟ ଏମିତି ଏଇ ଗାଁ ଛୋଟ ଗାଁ ତିନି ଚାରିଟା ଖଣ୍ଡେ ଦୋଳି ପଡ଼ୁଛି ଏନ୍ତି ଆ ଏ ବେ ମାନେ ଆର ବର୍ଷ ମାନେ କିଛି ପିଲା ମାନେ ପଇସା ଆଦାୟ କରିକି ଯୋଉ ହୋଉଚି କରିଥିଲେ ନେ ପଇସା କିଛି ଆଦାୟ କରିକି ମାନେ ଏତି ଫୁଲ ଫୁଲ କିଛି ଲଗେଇଥିଲେ ଏମିତି ମାନେ କରିଥିଲେ ଆଉ ଆଉ ତମ ଆଡ଼େ କେମିତି ହୋଉଚି?
ଆମ ଆଡ଼େ ଏଥର ତ କରୁଛନ୍ତି ଗୋଟେ ମହୋତ୍ସବ ହୋଉଚି ଆମ ଆଡ଼େ।
ଉଁ ହୁ।
ମାନେ ଯୋଉ ଏଥର ଗୋଟେ ମହୋତ୍ସବ ହୋଉଚି ଗୋଟେ କରୁଛନ୍ତି ବଡ଼ କିିନେ ଗୋଟେ ଆଉ। କରୁଛନ୍ତି ସେଥିରେ ମାନେ କଣ କହିଲୁ ଅଛି ସବୁ ଇଏ କରୁଚନ୍ତି। ମାନେ ସବୁ ଯେତିକି ସବୁ ବାହା ହେଇକି ଯୋଉ ଝିଅ ମାନେ ପଳେଇଚନ୍ତି।
ହୁଁ।
ସବୁ ସେଇ ଯୋଉ ଝିଅମାନଙ୍କୁ ଡ଼ାକିଛନ୍ତି ସେମାନେ ସବୁ ଆସିବେ ଆଉ ଆମ ଗାଁରେ ଯେତିକି ସବୁ ଝିଅ ଅଛନ୍ତି ସେମାନେ ସବୁ ମିଶିକି ମାନେ ଚାନ୍ଦା ଆଦାୟ କରିକି ସବୁ ଗୋଟେ ମହୋତ୍ସବ କରୁଛନ୍ତି ଆଉ ମାନେ କରିବେ ଗୋଟେ ଏଇ ଯୋଉ ଆମର ଅଛି ସେଇଠି ଗୋଟେ ତକ୍ଷଶିଳା ସେଇ ଜାଗାଟାରେ ଗୋଟେ କରିବେ ମାନେ ଚାରି ଯୋଉ ଛଅ ସାତଟା ଖଣ୍ଡେ ଦୋଳି ପକେଇବେ। ଆଉ ଏଇଠି ସବୁ ମାନେ ଫଟ ଫଟ ଉଠେଇବା ପାଇଁ ଯୋଉ ସେଲଫି ଷ୍ଟାଣ୍ଡ କରୁନାହାନ୍ତି
ହୁଁ।
ସେଇଟା ଗୋଟେ ଏନ୍ତି କରିକି ଏ ଯୋଉ ମାନେ ସବୁ ସେଲ୍ଫି ଷ୍ଟାଣ୍ଡ କରିବେ ଆଉ ଗୋଟେ ଡ କରିକି ମାନେ ଫଟୋ ଫଟ ଉଠେଇବା ପାଇଁ ଗୋଟେ ଜାଗାଟେ କରିବେ। ଆଉ ସେଠି ଯୋଉ ପାଖରେ କି ନା ଗୋଟେ ଅଛି ମଣ୍ଡପ ଯେ ଏଥିରେ ମାନେ ସବୁ ମାନେ ଟେଣ୍ଟ ଫେଣ୍ଟ ମାରିକି ସଜାସଜିି କରିକି ମାନେ ନାଚ ଗୀତ ହବ ଭଜନ ସନ୍ଧ୍ୟା ହବ ଆଉ ସବୁ ଏମିତି ଗୀତ ଫ ସବୁ ଆକ୍ଟିଂ ଫାକ୍ଟିଂ ହବ ଯେ ସେଥିପାଇଁ ଗୋଟେ ସେମିତି ସଜାସଜି କର ମଣ୍ଡପରେ ସେ ସବୁ ସଜାସଜି କରିକି କରୁଛନ୍ତି ଆଉ ଝିଅ ପିଲାମାନୋନେ ସବୁ ଏ ସାହାଯ୍ୟ ମାନେ କରୁଛନ୍ତି ମିସ୍ତ୍ରୀ ବି ଆସିଲେଣି ଭାରି ମାନେ ଦୋଳି କରିବା ପାଇଁ। ଆରମ୍ଭ ହେଲାଣି ଦୋଳି କାମ। ଏବେଟ ସବୁ ସେନି ମହୋତ୍ସବ କରୁଛନ୍ତି। ଆଉ ମାନେ ମାନେ ଦିନରେ ସବୁ ଗେମ୍ ଫେମ ଖେଳିବେ। ଏମିତି କବାଡି ଫବାଡି ସବୁ ଏମିତି ଗେମ୍ ଫେମ ଖେଳେ ତାପରେ ସେଠି ଯୋଉ ତାପରେ ରା ରାତିରେ ହେଇଠି ନାଚ ଗୀତ ହେବ ଆଉ।
ଓ ତାହଲେ ଭଲରେ କରୁଛନ୍ତି ଆଉ।
ହଁ ଏଥର ମାନେ ଆର ବର୍ଷ ବି ସେନି ଆରମ୍ଭ କରିଥିଲେ ଯେ ଆର ବର୍ଷ ଟିକେ ଏମତି ବେଶୀ କରିନଥିଲେ ଆଉ ମାନେ ଫାଷ୍ଟ ବର୍ଷ କରିଥିଲେ ଆର ବର୍ଷ ଟା ସେଥିପାଇଁ କହିଲେ ଯେ ଯୋଉ ମାନେ କେହି ବି ଏତେ ଏମତି ଧ୍ୟାନ ଦେଇନଥିଲେ ଏଇ ବର୍ଷ କହିଲେ ଗୋଟେ ଭଲ ଏମିତି କରିବେ ବୋଲି ଆଉ
ଆଉ ଯୋଉ ହଉଛି ତମ ପାଖରେ ଯୋଉ ଗାଁ ଟା ସେଇ ଗାଁ ଟାରେ ବି ତ ରଜ ମହୋତ୍ସବ ହଉଛି ମୁଁ ଶୁଣିଥିଲି ବହୁତ ବଡ ଆ
ହଁ ସେ ସେଠି ବି ରଜ ମହୋତ୍ସବ ହଉଛି ଯୋଉ ସେଠି ବି ଆମର ସାଙ୍ଗ ମାନେ ଗୁରା ଅଛନ୍ତି। ସେମାନେ ବି ଆମକୁ କହିଛନ୍ତି କହିଛନ୍ତି। ଆମେ ତମକୁ ଡାକିିବୁ ତମ ଆସ ଆମେ କହିଁଲୁ ହଁ ଆମେ ବି ତମକୁ ଡାି ଯିବୁ ତମମାନେ ଆସିବ ସେ କହିଲ ହଁ ଆଗେ ତମେମାନେ ଆସିବ ତାପରେ ଆମେ ତମେ ଆମେ ତାପରେ ତମେ ମାନେ ଆମେ ଯିବୁ ଆଉ
କଣ ଏମିତି ପାଖ ପାଖ ଗାଁ ଆଉ ଯିବା ଆସିବା କରିବନି।
ହଁ ଆମେ ଆଗେ ଯୋଉ ଯିବୁ ମାନେ ଧର ଆମର ଯଦି କୋଉ ଦିନ ଗୋଟେ ଏମତି ଫାଷ୍ଟ ଦିନ ଧର ଆମେ ଗଲୁ ସେମତି ଲାଷ୍ଟ ପ୍ରତିଦିନ ସେମାନେ ଆସିକି ଏମିତି ବୁଲାବୁଲି କରିକି ଯିବୁ ଆଉ ଏମତି ରଜରେ ପୁରା ବୁଲାବୁଲି କଲେ ଟିକେ ଭଲ ଲାଗିବ।
ହଁ ରଜପାନ ଖାଇବ ରଜରେ ବୁଲିବ ଦୋଳି ଖେଳିବ ପିଠା ଖାଇବ।
ହଁ ଆମର ବି ଏଇଠି କହୁଛନ୍ତି ପାନ ଷ୍ଟଲ ଗୋଟେ ପକେଇବ ବୋଲି। ଆ ନଷ୍ଟ ହେଲେ ପଡିବ ତାପରେ ଏଠି ସବୁ ଏ ଦୋଳି ଫୋଳି ହେଇକି ସବ କରାଗକୁ ହେଇକି ହବ ଆଉ
ଆଉ ତମର ଏଇ ବର୍ଷ ଘରେ କଣ ପିଠା ହବ ରଜକୁ?
ପିଠା ତ ଆମ ଘରେ ଏମତି ସବୁ ସବୁ ରଜକୁ ହୁଏ ମାନେ କାକେରା ଚକୁଳି ଚକୁଳି ତ ସବୁବେଳେ ହୁଏ ମାନେ ଏମିତି ଯଦି ଏମିତି ଖାଲିରେ ବି ଯଦି ଏମିତି ଥିବୁ ଚକୁଳି ହୁଏ ରଜକୁ ସେମିତି ଚକୁଳି ଘୁଗୁଣି। ନହେଲେ ବୁଟ ଆଳୁ ତରକାରୀ। ଆଉ ଯୋଉ ମଣ୍ଡା ପିଠା କାକେରା ପିଠା ସୁଜି ପିଠା ଏଇଟା ସବୁ ଏମିତି ହୁଏ ଆଉ ପୋଡ଼ପିଠା।
ହୁଁ। ହଁ ପୋଡ ପିଠା ତ ରଜରେ ପୁରା ମୁଖ୍ୟ ପିଠା।
ହଁ ପୋଡପିଠା ତ ରଜର ମୁଖ୍ୟ ସେଇଟା ପୁରା ହୁଏ ସେମିତି ଆଉ।
ଉଁ ହୁଁ।
ସେନି ଇଆଡେ ହୁଏ ଆଉ। ସବୁ ଏଥର ବି ଆମ ସେଇ ମହୋତ୍ସବରେ କହୁଚନ୍ତି କଣ ପିଠା କମ୍ପିଟିସନ ଗୋଟେ କରିବେ। ଝୋଟି କମ୍ପିଟିସନ କରିବେ ମୁରୁଜ କମ୍ପିଟିସନ କରିବେ। ଏନ୍ତି ସବୁ କ -ଆଁ ଏମିତି ସବୁ କରିବେ ବୋଲି କହୁଚନ୍ତି ଆଉ।
ତୁ ଭାଗ ନବୁ କି?
ଏଇ ପିଠା କମ୍ପିଟିସନରେ ତ ଭାଗ ନେବିନି ଏସବୁ ଏଇ ଯଉ ଝୋଟି ଆଉ ମୁରୁଜ ନାଚ ଗୀତ ଏଇରାରେ ଯଉ ଭାଗ ନବା ଆଉ। ଏଇରାରେ ସବୁ ଭାଗ ନବୁ ଆଉ।
ଆଉ
ଆଉ -ଆଉ ଝୋଟି ଫୋଟି ମାନେ ସବୁ ମା ମାନେ ବି ଯଉ ଯିବେ ସେଠିକି ସେମାନେ ବି ସେଇ
ତିନି ଦିନ ହବନି କି?
ଆଉ ରଜକୁ ସବୁ ଡ୍ରେସ୍ ଆଣି ସାଇଲୁଣି? ଆଁ
ମୁଁ କହିଲି ତିନି ଦିନ ହବନି କି ତମର ରଜ?
ମୁଁ କହିଲି ରଜ କୁ ଡ୍ରେସ୍ ଆଣି ସାଇଲୁଣି?
ହଁ ଆଣି ସାରିଲିଣି।
ଏଥର କଣ ରଜ କୁ ଆଣିଚୁ?
ମୁଁ ଆଣିଚି ଜିନ୍ସ୍ ପ୍ୟାଣ୍ଟ ଆଣିଚି ଗୋଟ୍ ଟେ ଆଣିଚି ଆଉ ଗୋଟେ କୁର୍ତ୍ତିୀ ଟେ ଆଣିଚି ପ୍ୟାଣ୍ଟ୍ ଟେ ଆଣିଚି ଆଉ।
ଓହୋ। ହଁ ମୁଁ ବି ଆଇଁଲିଣି ହାରି ଦି ଟା ମଗେଇ ଦେଇେଚି ଆଉ ଗୋଟେ ଆଣିବି ଆଉ।
ଓହୋ ଦି ଟା କଣ କଣ ମଗେଇଚୁ?
ଏ ଗୋଟେ ସର୍ଟ କୁର୍ତ୍ତି ଟେ ମଗେଇ ଦେଇଚି ଆଉ ଗୋଟେ କୁର୍ତ୍ତୀ ସେଟ୍ ଟେ ମଗେଇଚି ଆଉ।
ଓହୋ। ଆଉ ଆଣିବୁ ହାରି ହଳେ ଆଉ ଆଣିଲେ କଣ ଆଣିବୁ ଜିନ୍ସ୍ ଆଣିବୁ?
ହଁ ସେଇ ନାଇଁ ଜିନ୍ସ୍ ତ ଆଣିବିନି କୁର୍ତ୍ତୀ ସେଟ୍ ଆଣିବି ଆଉ।
ଓ ହୋ।
କୁର୍ତ୍ତୀ ସେଟ୍ ଟେ ଆଣିବି ହାରି ଆଉ ମାନେ ତିନି ଦିନିଆକ ତିନିଟା ଇଏ କରିବି ଆଉ।
ଉଁ- ହୁ ହଉ ଭଲ।
ହଁ ଏମିତି ଆଉ ରଜରେ ଖାଲି ତ ଯା ରଜରେ ତ ଝିଅ ମାନଙ୍କର ପର୍ବ ଆଉ ସେଇଟା ତ ଯା ଖୁସି ବାସି ହବ ଆଉ କଣ
ହଁ।
ରଜରେ ଯାହା ଖୁସି ବାସି ହବ ମାନେ ପୁରା ମଜାମସ୍ତି କରିବ ଆଉ ଆମ ସାଙ୍ଗମାନେ ବି ଏ ଏଥର ଆସିବେ ସବୁ ସାଙ୍ଗମାନେ ଯଉମାନେ ସବୁ ବାହା ହେଇକି ଯାଇଚନ୍ତି ସେମାନେ ବି ଆସିବେ।
ଓ ଡାକିଚୁ ସମସ୍ତଙ୍କୁ?
ହଁ ଯଉମାନେ ସବୁ ମାନେ ବାହା ହେଇକି ସମସ୍ତେ ଯାଇଚନ୍ତି ସେଇମାନଙ୍କୁ ସବୁ ଡାକା ହେଇଚି ଆଉ।
ଉଁ-ହୁଁ। ତମେ କଣ ଯଉ ହଉଚି ମାନେ ତମର ଝିଅ ପିଲା ଆଦାୟ କରିକି କରୁଚନ୍ତି ନା ମାନେ ପୁରା ଗାଁ ଟା ଙ୍କ?
ମାନେ ଏଇଟା ପୁରା ଗାଁ ଟା ଙ୍କ କରୁଚନ୍ତି ଆଉ। ମାନେ ଯଉ ଝିଅ ପିଲା ମାନ ତ ଯେତିକି ସବୁ ଅଛନ୍ତି ଚାନ୍ଦା ଦିଆ ହେଇଚି ଯଉ ଝିଅ ପିଲାମାନେ ଯେତିକି କରୁଚନ୍ତି ସବୁ ଚାନ୍ଦା ଦେଇଚନ୍ତି ଆଉ ଯଉମାନେ ବାହା ହେଇକି ଯାଇଚନ୍ତି ସେମାନେ ବି ଦେ ଏ ଆଉ ପୁରା ଏଇନା କେ ଯଉ ଗାଁ ଟା ଙ୍କ ବୁଲି ବୁଲିକି ସେମିତି ମାନେ ଯେମିତି ମାନେ ମାଗନ୍ତି ନି ଚାନ୍ଦା।
ହୁଁ।
ସେମିତି କରିବା ଆଉ।
ଓହୋ କେତେଜଣ କରୁଛନ୍ତି କି?
ଆମର ତ ଗାଁ ଟା ଜାଙ୍ଗ ମାନେ ଏମିତି କରିୁଛନ୍ତି ପାଞ୍ଚ ଲାଖେ ଆଉ ଯୋଉ ଝିଅ ମାନେ ସବୁ ଇଏ କରୁଛ ସେରା ସବୁ ଦୁଇଶ ନାଖେ ଆଉ ଯୋଉ ବାହା ହେଇଛନ୍ତି ଯୋଉମାନେ ସେମାନଙ୍କର ମାନେ କରିଛନ୍ତି ମାନେ ହଜାର ନା କେବେଳି ଏଇ ଯେ ଖୁସି ହେବ ସେ ଯେତିକି ଦବ ଆଉ।
ଉୁଁ ହୁଁ ସେ ସବୁ ଭଲ।
ହୁଁ।
ଆଉ ଘରେ ସମସ୍ତେ କଣ କରୁସନ୍ତି?
ଘରେ ସବୁ ଏଇନା ବାବା ତାଙ୍କର କଣ ଗୋଟେ କାମ ଗୋଟେ କ କରିବେ ବୋଲି ଗଲେ ସିଆଡେ। ଆଉ ମାମା ଏରିକି ବସିକି ଏଇନା ଟିଭିି ଦେଖୁଥିଲେ। ମୁଁ ବସିକି ଏଇ ବାହାରେ ପବନ ଦଉଥିଲାି ଏମିତି କି ବାହାରେ ବୁଲୁଥିଲି ନା ଘରକୁ ଆସିଛି ଆଉ।
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି ଦେହ ପା ଖାଲି ଯାହା ଗରମ ଟିକେ ହଉଛି ଆଉ।
ହୁଁ।
ଆଉ ସେପଟେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଉ ହୁଁ ହଁ ଏଥର ରଜକୁ ଆସିବୁ ଆମ ଗାଁକୁ ଆଉ।
ହଁ ଦେଖିବା ଯିବା ଆଉ।
ହଉ ତାହେଲେ ମୁଁ ରଖୁଛି ଆଉ ପରେ ଲଗେଇବି।
ଓହୋ ହ।